ହଁ ହ୍ୟାଲୋ।
ହଁ କଣ କରୁଛନ୍ତି?
ବସିଛି ଆଉ।
ଆଉ ଖାଇବା ପିଇବା?
ଖାଇସାରିଲିଣି ଭାତ ଡାଲମା ଭଣ୍ଡା ଭଜା ହେଇଥିଲା ଆଉ। ଆଉ ତମେ କଣ କରୁଛ?
ମୁଁ ଏବେ ତ ଖାଇକି ଆସିଲି ଆଉ ଏବେ ବା ଖାଇଲି ଭାତ ସେ ଛତୁ ଆଉ ଆଳୁ ଭଜା ଆଳୁ ପୋଟଳ ଭଜା ଆଉ ଖଟା ମିକ୍ସର ଆଉ।
ଓହୋ।
ହୁଁ ମୁଁ କହିଲି ଆଉ ଶୋଇବ କେତେଟା ବେଳେ?
ଏଗାର ଟା।
ଓହୋ ଆଉ ଓର ମୁଁ ସେଇ ସାଢେ ଏଗାର ଟା ବାରଟା ଭିତରେ ଆଉ।
ଓ ହୋ।
ହଁ ମୁଁ କହିଲି ଆଉ ତମର ପରିବାରରେ କଣ କେତେ ଜଣ ଅଛନ୍ତି?
ପରିବାରରେ ପାଞ୍ଚ ଜଣ ଅଛନ୍ତି ଆଉ।
ହୁଁ ଆଉ ମୁଁ କହିଲି କୁଆଡେ ବୁଲାବୁଲି କରିନ ରଜରେ ଏଥର।
ହୁଁ ରଜରେ ବୁଲିଚୁ।
ହଁ କୁଆଡେ କୁଆଡେ।
ଆମର ଏପଟେ ଯାଇଥିଲୁ ନୟାଏଗଡ କଟାଗଡ ପାର୍କ।
ହଁ ଆଉ।
ଆଉ ଏପଟେ ବଲଗଡ ପାର୍କ ଗୋଟେ ଅଛି।
ହଁ ହଁ ହଁ ହଁ ଆ ଆଉ। ଆଉ ଯୋଉ ରାମ ମନ୍ଦିର ଅଛି ତମ ପଟେ ସେପଟେ ଯାଇଥିବତ ବୋଧେ।
ହଁ ରାମ ମ ରାମ ମନ୍ଦିର ଯାଇଥିଲୁ ଗୋଟ ଥର ବୁଲିବାକୁ।
ହଁ ସେ ଏବେ ହଁ ମୁଁ ଯାଇଥିଲି ମାସେ ତଳେ ଏବେ। ଆଉ ବହୁତ ଭଲ ବୋ ପାହାଡ ଉପରେ ଅଛି ଆଉ।
ହଁ ପାହାଡ଼ ଉପେ
ହୁଁ। ମାନେ ସେ ଓ ଓଡ଼ିଶାର ଇଏ କୁହା ହୁଏ। ତାକୁ ଅଯୋଧ୍ୟା କୁହାହୁଏ ଆଉ ନାଁ।
ହଁ ହଁ ହଁ ଓଡିଶାର ସେତ
ଆଉ ଆଉ କଣ ଆପଣ ଦୋଳ ଯାତ୍ରାକୁ ଗାଁକୁ ଯାଆନ୍ତି।
ହଁ ଦଳକୁ ଯାଉ।
ହଁ କେମିତି ଯାଆନ୍ତି ବସ ରେ ନା ଟ୍ରେନ ରେ ନା ମୋଟର ସାଇକେଲ ରେ।
ନା ମଟର ସାଇକେଲ।
ହାଁ ହାଁ।
ହଁ।
ଆ ଆଉ ଆଉ କଣ କଣ ପର୍ବ ଆପଣ ପାଳନ କରନ୍ତି ଆପଣ।
ହୁଁ ରାଜ। ରଜା ପର୍ବ ହୋଲି ଆମର। ଜନ୍ମାଷ୍ଟମୀ।
ହଁ।
ହୁଁ ଆଉଉଉ ହୁଁ ଗଣେଶ ପୂଜା।
ହଁ।
ଏପଟେ ଦୁର୍ଗା ପୂଜା ଏଇସବୁ ପର୍ବ ଆ ପାଳନ କରୁ ଆଉ।
ଅ ହ ଆଉ ରଥଯାତ୍ରାକୁ ପୁରୀ ଆସନ୍ତି।
ହଁ ରଥଯାତ୍ରକୁ ବି ପୁରୀ ଯାଉ।
ହ ମୁଁ ବି ଯାଏ ଆମେ ଯେ ଟ୍ରେନେ ଯାଉ ପାଖାପାଖି ଦି ତିନି ଦିନି ସେଠି ରହି ଆଏ ତାପରେ ଘରୁ ବସ ଆସିଲା ବେଳୁ ବସ ରେ ଫେରୁ ଆଉ।
ଓହୋ ରଥଯାତ୍ରା ବି ଯାଆନ୍ତି ନାଇଁ କି?
ହଁ।
ଖାଲି ଇଏ ରଥଯାତ୍ରା ଟାଇମ ରେ ନା ଅନ୍ୟ ଟାଇମ ରେ ବି ଯାଆନ୍ତି?
ନାଇଁ ଅନ୍ୟ ଟାଇମରେ ବି ଅନ୍ୟ ସମୟରେ ବି ଯାଉ। ଆଉ ରଥଯାତ୍ରା ସମୟରେ ଗଲେ ବହୁତ ଅଧିକ ଗହଳି, ମାନେ ଟ୍ରେନ ଯେତିକି ଗହଳି ତାର ହଜାର ଡବଲ ହଜାର ଗୁଣ ଗହଳି ହବ କୋଉଠି ନା ରଥଯାତ୍ରା ରଥଯାତ୍ରା ରେ ଦଶ ଲକ୍ଷ ଲୋକ ପାଖାପାଖି ଯୋଗ ଦିଅନ୍ତି ନା।
ହଁ ହଁ ଦଶ ଲକ୍ଷ।
ବଡ଼ଦାଣ୍ଡ ବଡ ଦାଣ୍ଡରେ ଗୋଟେ ସୋରିଷ ବି ବିଛିବାକୁ ଜାଗା ନଥିବ।
ସୋରିଷ ବିଞ୍ଚିଲେ ମାନେ ତଳେ ପଡିବ।
ହଁ ସୋ ସୋରିଷ ତଳେ ପଡିବନି। ହଁ ହଁ। ଆଉ ଆପଣ ଦାସରଥୀ ପଟ୍ଟନାୟକ ତାଙ୍କ ସଂଗ୍ରହାଳୟ ଯାଇଛନ୍ତି ଉଦୟପୁର?
ଦଶରଥୀ ପଟ୍ଟନାୟକ ସଂଗ୍ରହାଳୟ ନା କି?
ହଁ ଉଦୟପୁର ଲାଇବ୍ରେରୀ ଉଦୟପୁର ଲାଇବ୍ରେରୀ ସଂଗ୍ରହାଳୟ।
ନା ନା ଉଦୟପୁର ଲାଇବ୍ରେରୀ ମୁଁ ଯାଇନି।
ହଁ, ଆମର ସେଠି ପୁରାତନ ମୁଦ୍ରା, ଆଉ ବାଘ ବାଘ ଚମଡ଼ା, ବାଘ ଛାଲ, ବାଘ ସିଂହର ସମସ୍ତ ହାଡ ଠୁ ଆରମ୍ଭ କରି ତାର ଚର୍ମ ପର୍ଯ୍ୟନ୍ତ ସ ସବୁ ଜିନିଷ ଅଛି, ସ୍ପେସିମେନ୍ ଭଳିଆ ରଖା ହେଇଛି। ହର୍ନ ଗୁଡା ତାର ଅଛି। ହରିଣ ର ଇ ହରିଣ ର ସବୁ ଜିନିଷ ଷ୍ଟୋର କରିକି ରଖାାଯାଇଛି।
ସବୁ ଥୁଆହେଇଛି ନାଇଁ କି। ଆମର ଉଦ ପୁର ଲାଇବ୍ରେରୀ ଏଥର ଗଲେ ଦେଖିବା ଯିବା ଆଉ କେତବେଳେ ଦେଖି ଆସିବା ଆଉ।
ହଁ। ମୁଁ କହିଲି ପଥର ପଥର ଭାସେ ସେଇଠି ମାନେ କଣ ନା ପାଣିରେ ପକେଇଲେ ପଥର ବୁଡ଼ିଯିବ। ସେଠି ଗୋଟେ ମାନେ ଯେମିତି ଚମତ୍କାର ପଥର ଭଳିଆ ଭାସେ ଯେମିତି ରା ସେତୁ ଯେମିତି ବନେଇଥିଲେ ରାମ, ହଁ ରାମ ସେତୁ ଯେମିତି ବନେଇଥିଲେ ସେ ପଥର ଭାସୁଥିଲା, ସେଇଭଳି ଗୋଟେ ପଥର ଯେମିତି ଭାସେ ସେଠାରେ। ଆଉ, ହଁ ପାଣିରେ।
କେତେବେଳେ।
ହଁ ମୁଁ କହିଲି ଦାଶୀଆ ଯା ତାଙ୍କୁ କୁହା ହୁଏ ନା, ଦାସପତି ପଟ୍ଟନାୟକ ତାଙ୍କୁ ଫୁଲ ନାଁ ହେଲା ଦା ପୂର୍ଣ୍ଣ ନାଁ ହେଲା ଦାସରଥୀ । ତାଙ୍କୁ ଅ ସେମିତି କନ୍ତି
ଦାସିଆ ଦାସିଆ ଅଜା।
ତାଙ୍କୁ କୁହା ହୁଏ କି ଦଶ ପ ଦଶ ପଇସା ର ରାଜା।
ଉଁ ହୁଁ ଓ ହୋ।
ହଁ ହଁ।
ଆଚ୍ଛା।
ସେ ମାନେ ସେ କାଠାରୁ ବେଶୀ ପଇସା ନିଅନ୍ତିନି କି ମାନେ ବେଶୀ ଆଣନ୍ତିନି।
ଓ ହ ଆଉ ତମେ କେବେ ଓଡିଶା ବାହାରକୁ ବୁଲିବାକୁ ଯାଇଛ?
ହଁ ଯାଇଛୁ ଛତିଶଗଡ ଯାଇଥିଲୁ ରାୟପୁର। ଆଉ ୱେଷ୍ଟର୍ଣ ଓଡ଼ିଶା ପଶ୍ଚିମ ଓଡ଼ିଶା ଯାଇଥିଲୁ ସମ୍ବଲପୁର ଯାଇଥିଲୁ।
ହ ହ ହସ ନା ଟ୍ରେନର୍
ଆ ହଁ କଣ?
ବସ ରେ ଯାଇଥିଲ ନା ଟ୍ରେନ ର ଯାଇଥିଲ।
ଆମେ ବ୍ ବସ୍ରେ ଯାଇଥିଲୁ।
ଓହୋ ଛତିଶଗଡ଼ ଯାଇଥିଲ କୋଲକାତା ଯାଇନ?
ଆ ଆ ନା କୋଲକାତା ଯାଇନୁ। ୱେଷ୍ଟବେେଙ୍ଗଲ ଯାଇନୁ ଆମେ ଛତିଶଗଡ ଯାଇଥିଲୁ ଚନ୍ଦ୍ରହାସିିନୀ ଆଉ ହୀରାକୁଦ ଡ୍ୟମ୍ ଯାଇଥିଲୁ ପଶ୍ଚିମ ଓଡିଶା। ସମ୍ବଲପୁର ଆଉ ଘଣ୍ଟେଶ୍ଵରୀ ଯାଇଥିଲୁ ସେଠି ବହୁତ ଭିଡ଼ ଆଉ ସେଠି ଅ ଯାଇଥିଲୁ ଆଈ ମୁଁ ବାପା ବୋଉ ଆଉ ମ ନାନୀ ଆଉ ମୁଁ ଯାଇଥିଲି ସେ ଆଉ ଜେଜେବାପା ଯାଇଥିଲେ।
ଖାଲି ସେମତି ବୁଲିବାକୁ ଯାଇଥିଲା ନା ଆଉ ହ ଖାଲି ସେ ବୁଲିବାକୁ ଯଥିଲା ନା ଭୋଜି ଭାତ କରିଥିଲ ପିକନିକ ଟାଇ
ନାଇଁ ଭୋଜିିଭାତ ବି ହେଇଥିଲା ଭୋଜି ଭାତ ବି ହେଇଥିଲା।
ଓହୋ!
ହଁ ଖାଦ୍ୟ ସ ସ ମାନେ ଆମେ ବି ଏଇଠୁ ନେଇକି ଯାଇଥିଲୁ ସବୁ ଖାଇବା ଇଏ କରିବା କିରି କିଛି ଅସୁବିଧା ନାହିଁ ହଁ କିଛି ଅସୁବିଧା ନାହିଁ। ସେଠି ବୁଲିଲୁ ଇଏ କଲୁ ସେ ହଁ। ବହୁତ ବହୁତ ବଢିଆ ଜାଗା। ଆଉ ଆପଣ ଆପଣ ବି କେବେ ଯାଆନ୍ତୁ ପରିବାର ପରିବାର ନେଇକି ଯାଆନ୍ତୁ ବହୁତ ଭଲ। ହଁ ହୀରାକୁଦ୍।
ହଁ ଦେଖି ତ ମୁ ତ ଯାଇଥିଲି ଏକା ଯାଇଥିଲି ମାନେ ତ ସାଙ୍ଗମାନଙ୍କ ସହିତ ଯାଇଥିଲେ ଦେଖିବା ପରିବାର ନେଇକି। ଳ ଆଉ ହୀରାକୁଦ ଡ୍ୟାମ ବୁଲିକି ଆସିବ ଆଉ ତାର ତାରିଣୀ ଯାଇଛ?
ଆଜ୍ଞା ନ ହଁ ତାରା ତାରିଣୀ ଗଞ୍ଜମ ହଁ ଯାଇଛୁ।
ସେଇଟା ହଁ ଗଞ୍ଜାମରେ ଯାଉ ତ
ହଁ ଗଞ୍ଜାମ୍ ବା ସେଇଟି ପାଖାପାଖି ହ କେତେ ହଜାର କେତେ ସିଡି।
ହଁ ହଁ ହଁ ହଁ ହଁ ହଁ। ସେ ସିଡିିରେ ଯାଇଥିଲ ନା ରୋପରେ ଯାଇଛ?
ନା ନାଇଁ ସିଡିରେ ଆମେ ଆମେ ସିଡିରେ ବା ଯେହେତୁ ଯାଇଥିଲୁ ହଁ ସିଡିରେ। ଆଉ କପିଳାସ କପିଳାସ ବି ଯାଇଛୁ। ଆଉ କା ଆଜି ଦିନ ଆଜ୍ ଆଜି ଦିନ କେମିତି କଟିଲା ସକାଳେ ଉଠିଲେ କ କେତେବେଳେ କଣ କଲ କହିବେ।
ହଁ ହଁ ସକାଳ ଛଅଟାରେ ଉଠିଲି
ହଁ।
ଛଅଟାରେ ଉଠିକି ଗାଧୁଆ ପାଧୁଆ କଲି, ଗାଧୋଇ ସାରିବା ପରେ ଟିକେ ଯୋଗ କଲି ଅଧଘଣ୍ଟାଏ।
ହଁ।
ଅଧଘଣ୍ଟାଏ ଯୋଗ କରିସାରିଲା ପରେ ଟିକେ ଚାଲା ବୁଲା କଲି ସେ ପାର୍କଆଡେ ଗଲି ଆମର
ହଁ।
ହଉ ଆମର ଆଟାରେ ଟିଫନ ଜଳଖିଆ କଲି।
ଆଜ୍ଞା।
ତାପରେ ନଅଟାରେ ମୋ ଡ୍ୟୁଟିଗଲି ଆଉ
ହଁ ଆଉ ଡ୍ୟୁଟିରୁ ଫେରିଲେ କେତେବେଳେ
ୟୁଟୁବ। ହଁ।
ସେଇ ଛଅଟାରେ ଫେରିଲି ଆଉ
ଉୁଁ ହୁଁ କେମିତି ମୋଟର ସାଇକେଲରେ ଯାଉଚନ୍ତିନା କେମିତି
ହଁ ମଟର ସାଇକେଲରେ ଯାଉ ମଟର ସାଇକେଲ ଆମେ ଯାଉ ଦି ଜଣ ଯାଉ।
ଆଉ ଆଗକୁ କୋଉ ପର୍ବ କୋଉ ଗାଁକୁ ଯିବେ ଆପଣ ଭାବିଚନ୍ତି?
ହୁଁ ଆମର ଜନ୍ମାଷ୍ଟମୀ କି ଯିବା।
ହଁ ଜନ୍ମାଷ୍ଟମୀ ସେଠି ଆପଣଙ୍କର ଯାତ୍ରାବି ହୁଏ ଯାତ୍ରା ହୁଏ।
ହଁ ହଁ ଗାଁରେ ଯାତ୍ରା ହୁଏ।
କେତେ ଦିନ ତିନ। ହଁ ଶ୍ରୀକୃଷ୍ଣଙ୍କ ଜନ୍ମ ଯେହେତୁ ଗୌଉଡ଼ ଜାତିରେ ତମେ ଗୌଉଡ଼ନା।
ହଁ ହଁ ଗୋପାଳ।
ହଁ ଗୋପାଳ ଯେହେତୁ ଦି ତିନି ଦିନି ଯାତ୍ରାବି ହୁଏନା।
ହଁ ହଁ ଦି ତିନି ଦିନି ଯାତ୍ରା ବହୁତ ଲୋକବି ହୁଅନ୍ତି।
ଆଜ୍ଞା।
ଆମର ସେଇଟା ସେଇ ଆମର ଇଏ ପୌରାଣିକ ନାଟକ ହୁଏ।
ଆଜ୍ଞା କଂଶବଦ୍ଧ ଆଉ କଣ?
କଂସବଦ୍ଧ ହୁଏ।
ଆଉ କିଚକବୋଧ ସେ ନାଇଁ
ନାଇଁ କିଚକ ବୋଧ ହୁଏନି ପ୍ରାୟ କଂସ ବୋଧ। ଆଉ ଏଇ ସବୁ ନାଟକ ହୁଏ ଆଉ
ହଁ ଆପଣ ଙ୍କ ପରିବାର ଗାଁରେ ବୋଧେ ରହୁଛି।
ହଁ ହଁ ପରିବାର ଗାଁରେ।
ହଁ ଆଉ ସେ ଯାହା ପର୍ବ ହେଲା ଆପଣ ଗାଁକୁ ଯାଆନ୍ତି ଆଉ
ହଁ।
ଆପଣ କୋଉଠି ଭୁବନେଶ୍ୱରରେ ରହନ୍ତି।
ହଁ ହଉ ହଁ ଭୁବନେଶ୍ୱରରେ ଆପଣ?
ହଁ ମୁଁବି ଭୁବନେଶ୍ୱରରେ ରହୁଛି।
ଆଚ୍ଛା ପରିବାର ସହିତ।
ଆଜ୍ଞା।
ଅହୋ।
ଆଉ ଆପଣ ହେ ତେ କାଲି ଆପଣଙ୍କର ଅଛିନା ନାହିଁ ଡ୍ୟୁଟି ଅଛିନା ନାହିଁ।
ହଁ ହଁ ଡ୍ୟୁଟି ଅଛି।
ଆଜ୍ଞା ଆଉ ଆପଣଙ୍କ ପରିବାର ପ୍ରତିଦିନ ଆପଣଙ୍କୁ ଆଜ୍ଞା ମୁଁ ପାଠ ପଢ଼ୁଛି।
ଆ
ଆଜ୍ଞା ଆଉ ଆ ଆପଣ ଆପଣଙ୍କର ଡେଲି ଆପଣ ଡିୟୁଟି ଯାଆନ୍ତି।
ହଁ।
ଆର ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।